ହଁ ହଁ ବନ୍ଧୁ ମୋ ଶବ୍ଦ ଶୁଣା ଯାଉଛି?
ଆଜ୍ଞା ଆପଣଙ୍କ ଶବ୍ଦ ହାଲକା ଶୁଣା ଯାଉଛି ଆପଣ ଟିକେ ନିକଟରେ ରହିକି କଥା କୁହନ୍ତୁ।
ମତେ ବି ଆପଣଙ୍କ ହଲକା ଶୁଣ ଯାଉଛି ଆପଣ ମତେ କହିଲେ ଆପଣ ମୋର କୋଉ ନମ୍ବରଟିକୁ କରିଛନ୍ତି?
ମୁଁ ଆପଣଙ୍କର ଫାଇପ୍ ଲାଷ୍ଟ କୁ ଯୋଉ ଫାଇପ୍ ନାଇନ୍ ନମ୍ବର ଅଛି ସେଠାରେ କରିଛି।
ହଉ ତାହେଲେ ଠିକ ଅଛି ତାହେଲେ ଠିକ ଅଛି ଆଉ ଆପଣ କୁହନ୍ତୁ କଣ କରୁଛନ୍ତି?
ଆପଣ ଏବେ କଣ କରୁଛନ୍ତି କହୁନାହାନ୍ତି ମୁଁ ତ ବର୍ତ୍ତମାନ ଟିକେ ବୁଲାବୁଲି କରିବାକୁ ଯାଇଥିଲି। ସ ସକାଳୁ ଟିକେ ଚାହାଫାଆ ପିଇିକି ସାଙ୍ଗମାନଙ୍କ ସହିତ ଚାହାଫା ପିଇକି ଆସିକି ଏଠି ବସିଛି ଆଉ।
ହଁ ତା ବି ଭଲ କଥା କିନ୍ତୁ ଚା ବେଶୀ ପିଇଲେ ଭଲ ନୁହଁତି ଯେତିକି ଦରକାର ସେତିକି ପିଇବା କଥା।
ମୋର ଏଗୁ ଏଗୁଡିକ ଅଭ୍ୟାସ ହେଇଗଲାଣି ତ ସେଥି ପାଇଁ ସବୁଦିନ ସକାଳୁ ଯଦି ମୁଁ ଚାହା ନ ପିଉଛି ତାହେଲେ ମୁଣ୍ଡ ମୁୁଣ୍ଡ ବିନ୍ଧୁଛି ସନ୍ଧ୍ୟାବେଳକୁ।
ହଁ ହଁ ଅଭ୍ୟାସରେ ପଢ଼ିବାଟା ହିଁ ମଧ୍ୟ ଭୁଲ କିନ୍ତୁ ଚା ପିଇବା ଭଲ କିନ୍ତୁ ଯେତିକି ପିଇବା କଥା ମୁଁ ଆଗରୁ ବହୁତ ମାତ୍ରାରେ ପିଉ ଥିଲି ତ ସେତିକି ପାଇଁ ମୋ ଦେହ ଖରାପ ହୋଇଗଲା ଏବେ ମୁଁ ଟିକିଏ କମାଇ ଦେଇଛି।
ତାହେଲେ ଆପଣଙ୍କ କଥା ଶୁଣି ଲାଗୁଛି ଏସବୁ ଜିନିଷ କଲେ ଦେହ ଖରାପ ଅଧ ହେଇପାରେ ତ ଏବେଠୁ ମୁଁ ସେ ଜିନିଷରେ ଧ୍ୟାନ ରଖିବି। ତବେ ଚାହା ପିଆ କମେଇବାକୁ ହବ କାରଣ ଧୀରେ ଧୀରେ ନ କମେଇଲେ ଏ ଅଭ୍ୟାସ ରହିଗଲେ ଆଗକୁ ବହୁତ ଅସୁବିଧାର ସମ୍ମୁଖୀନ ହବାକୁ ପଡିବ ମତେ ହଁ।
ହଁ ହଁ ତା ବି ଠିକ କଥା ଯେେତ ଆପଣ ବ୍ୟାୟାମ କରୁଛନ୍ତି ତ ସେଥିପ୍ରତି ବି ଧ୍ୟାନ ଦବା ଦରକାର ନା ଚା ପିଇଲେ ସେଥି ପ୍ରତି କିଛି ପ୍ରଭାବ ପଡିପାରେ।
ଆଜ୍ଞା ଚାହା ପିଇ ଦେଲେ କହିପାରିବି ନାହିଁ କିନ୍ତୁ ତୁ ଏବେ ସକାଳୁ ଗୋଟେ ଅଭ୍ୟାସ ହେଇଯାଇଛି ତ ମୋ ମାମା ପିଅନ୍ତି ତ ଛୋଟବେଳୁ ତାଙ୍କ ସହିତ ପିଇ ଦିଏ।
ହୁଁ
ମାମା ଭାଇ ମୁଁ ତିନି ଜଣ ଯାକ ଚାହା ପିଅ ଏବେ ସେଥିପ୍ରତି ମୋତେ ଧ୍ୟାନ ରଖିବାକୁ ହବ। କାରଣ ଯୋଉ ଜିମ୍ ଯାଉଚି ସେଠାରେ ଯଦି କିଛି ଅସୁବିଧା ହେଲା ତାହେଲେ ମୁଁ ଏକ ଅସୁ ବଡ଼ ସମ୍ ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିବ। ତ ସେଥିପାଇଁ ଏବେଠୁ ମୁ ଧ୍ୟାନ ରଖିବାକୁ ପଡ଼ିବ ହଉ ଠିକ୍ ଅଛି ଆପଣ କଣ କରୁଚନ୍ତି ଏବେ?
ମୁଁ ତ ଆପଣଙ୍କୁ କହିି ଥିଲି ମୋରତ ଚାଷ କାମ ରହିଯାଉଚି ମୁଁ ଚାଷ କାମରେ ପଳଉଚି ବିଶ୍ରାମ କରିବାକୁ ସମୟ କଁ ମୋ ପାଖରେ
ବର୍ତ୍ତମାନ ଆପଣ ତାହେଲେ ଆପଣଙ୍କର କର୍ମକ୍ଷ୍େତ୍ରରେ ଅଛନ୍ତି ନା କଣ କହୁଚନ୍ତି? ତାହେଲେ ମୁଁ କଣ ଭୁଲ ସମୟରେ ଫୋନ୍ କରିଦେଲିକି ଆପଣଙ୍କୁ?
ନାଇଁ ନାଇଁ ଭୁଲ ସମୟ ନୁହଁ ଠିକ୍ ସମୟ ମୁଁ ବର୍ତ୍ତମାନ ଚାରା କିଣି ଆଣିକି ବସିଚି ସେ ଯେତେବେଳେ ଯାଏ ଶ୍ରମିକମାନେ ଆସିନାହାନ୍ତି ସେବେଯାଏ ମୁଁ ଅପେକ୍ଷା କରିଚି ତ ଠିକ୍ ସମୟରେ କଲ୍ କରୁଚନ୍ତି ଆପଣ।
ଉଁ ବର୍ତ୍ତମାନଙ୍କ ବିହନ ବୁଣିବା ସମୟ ହେଇଗଲାଣି ବୋଧେ ମୁଁ ତ ଏବେ ଗାଁ ଗ୍ରାମରେ ରହୁନାହିଁତ ଏବେ ଏ ବିଷୟରେ ମୋର କିଛି ଅବଗତ ନାହିଁ। ଗ୍ରାମର ଥିଲା ବଳେ ମୁଁବି ଏଇ କାମ କରିଥାଏ। ଏବେ ବୋଧ ବର୍ଷା ଦିନ ଆସିଲାନି ଆପଣ ବୋଧେ ହଳ କରି ବିହନ ବୁଣିବା ପାଇଁ ଯାଉଥିବେ?
ନାଇଁ ନାଇଁ ଶେଇ ସମୟ ଆସିନାହିଁ ଏବେ ବର୍ଷା ହବା ଜମିବ ବର୍ଷା ହବା ଆଉ ସମୟ ଯେହେତୁ ଟିକେ ମାନେ ଯେହେତୁ ଡେରି ହେଇଗଲା ବର୍ଷା ହେବାରେତ ଆପଣ ଜାଣିଥିବେ ଏଇ ବର୍ଷତ ଏବେ ବିଲ ସବୁ ହଳ କରା ଚାଲିଚି ସେସଇଲା ପରେ ଆମେ ତାକୁ ବୁଣିବୁ ଏବେ ଖାଲି ଚାରା ଆଣିକି ରଖା ହେଇଚି ପାଣିରେ ତାକୁ ରଖା ହେଇଚି କିଛି ଗଛ ହେଲା ପରେ ଆମେ ତାକୁ ଲଗେଇ ଦେବୁ।
ଓହୋ ମୁଁ ବୁଝିପାରୁଚି ଆପଣ କଣ କହୁଚନ୍ତି। ସେ ଚାରା ଚାରା ଗୁଡ଼ିକତ ପକେଇ ଦେଇଥିବ ଆପଣ ସେଗୁଡ଼ା ହାଲକା ହାଲକା ଗଛ ହେଲା ପରେ ଆପଣ ତାକୁ ସିଧା ସିଧା କରିକି ଆପଣଙ୍କର ଲାଇନ୍ ବାଇ ଲାଇନ ତାକୁ ସଜେଇ ଦେଇଥିବେ ବୋଧେ?
ହଁ ହଁ ଶ୍ରମିକ ମାନଙ୍କୁ କହିଦେଲି ଲଗେଇଦେବେ ନହେଲେ ନିଜ ମଧ୍ୟରେ ଲଗେଇଦେବେ ସେଥିରେ କଣ ଅଛି।
ଆଜ୍ଞା ଆପଣ ଟିକେ ଯଦି ଏକା ଲଗେଇବାରେ ଯିବେ ତାହେଲେ ଟିକେ ସମୟ ଲାଗିବ କିନ୍ତୁ ଯଦି ଚାରି ପାଞ୍ଚ ଜଣ ଶ୍ରମିକ ମିଶିକି ଯଦି ଲଗେଇଦେବି ତାହେଲେ ବହୁତ୍ ଜଲ୍ଦି ସେ କାମଟି ହୋଇଇଯିବ ଆଉ ଆପଣଙ୍କର ସମୟ ମଧ୍ୟ ବଞ୍ଚିବ।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ମୋର ସମୟ ମଧ୍ୟ ବଞ୍ଚିବ। ଆଉ ଆପଣ କୁହନ୍ତୁ ଆପଣଙ୍କ ପୁରୁଣା କଥା ମନ ଯେ ଆମେ ଯେତେବେଳେ ମିଶିକି ଲଗାଉଥିଲେ ଚାଷ କାମ କରୁଥିଲେ
ଆଜ୍ଞା ମୋର ସେକଥା ବହୁତ୍ ମନେ ଅଛିଯେ ଆମ ମୁଁ ତ ବର୍ତ୍ତମାନ ସହରକୁ ପଳେଇ ଆସିଲି ମୋର କିନ୍ତୁ ସେକଥାକୁ ମନେ ପଡ଼ିଲେ ବହୁତ୍ ମନ ଦୁଃଖ ହୁଏ କାରଣ ସେ ସମୟ ବହୁତ୍ ଭଲ ଥିଲା କାରଣ ମିଶିକି ବିଲକୁ ଯିବା ସେଠାରେ ବିଲରେ ବସିକି ଖାଇବା ତାର ମଜା କିଛି ଅଲଗା ବିଲରେ ଯୋଉେ ସେସ ବର୍ ମାନେ ଧାନ ସରିଲା ପରେ ଯୋଉ ଯାଉ ବସାନ୍ତି ଆପଣଙ୍କର ମନେ ଅଛି ବିଲରେ ଯାଉ ବସାନ୍ତି? ସେ ଜିନିଷ କରିକି ଖାଇବାରେ ବହୁତ୍ ବଢିଆ ଲାଗେ ବିଲରେ ଯୋଉ କଙ୍କଡ଼ା ଥାଆନ୍ତି। ବିଲରେ ଯୋଉ ମାଛ ଥାଆନ୍ତି ସେମାନଙ୍କୁ ଦେଖିକି ବହୁତ୍ ଭଲ ଲାଗେ ମତେ ସେସବୁ ଜିନିଷ।
ହଁ ହଁ ତାବି ମୁଁ ମତେ ଅନୁଭବ କରିଚି କିନ୍ତୁ ଅ ବର୍ ବର୍ତ୍ତମାନତ ଏବେ ଆଉ ସେମିତି ହୋଇପାରୁନାହିଁ ଆମେ ଯଦି ସହର ପଳେଇ ଆସେ ପାଠପଢ଼ା ଚାଲିଥିଲୁ ଯେତେବେଳେ ମୁଁ ଖାଲି ପସୁଚି ପଳେଇ ଆସୁଚି ଗ୍ରାମ ଗ୍ରାମ କାମରେ ବ୍ୟସ୍ତ ରହୁଚି
ଆପଣ ବୋଧେ କାହା ସହିତ ମେସେଜରେ କଥା ହଉଚନ୍ତି କାରଣ ଆପଣଙ୍କର ଭାଇବ୍ରେସନ ହଉଚି ବୋଧେ ଫୋନ୍ ଟା
ଆ ହୁଏତ ହୋଇଥାଇପାରେ ଆଉ କ୍ଷମା କରିବେ ତାପ୍ରତି ମତେ ଆପଣ କୁହନ୍ତୁ।
ନାଇଁ ଆପଣ ଟିକେ ଫୋନ ଟା ପାଖରେ ରଖି କଥା କୁହନ୍ତି କାରଣ ଆପଣଙ୍କର ଶବ୍ଦ ମତେ ସୁଭା ଯାଉ ନାହିଁ ବୁଝିପାରୁଛନ୍ତି ମୁଁ ଯାହା
ଏବେ ଏବେ ଶୁଣ ଯାଉଛି ତ ସବ୍ଦ ମୋର।
ଆଜ୍ଞା ଶବ୍ଦ ତ ଶୁଣା ଯାଉଛି କିନ୍ତୁ ଆପଣ ଟିକେ ଯଦି ଫୋନ୍ଟା ପାଖରେ ରଖି କହିବେ ତାହେଲେ ଶବ୍ଦ ଟା ବହୁତ। କ୍ଲିୟରଲି ଆମ ପାଖକୁ ପହଞ୍ଚି ପାରିବ।
ହଉ ମୁଁ ଶେଷ ମେସେଜ ଟିକେ କରିଦେଲି ଆଉ କରିବି ନାହିଁ ଏବେ ଠିକ ଅଛି ଏବେ ଆପଣ କହିପାରିବେ।
ଆଜ୍ଞା ମୁଁ କହୁଥିଲି ଯେ ଆମେ ଯୋଉ ଛୋଟବେଳେ ଯାଉଥିଲେ ସେଠାରେ ବିଲରେ ବସିକି ଖାଉଥିଲେ। ପିଉଥିଲେ ସେ ସବୁର ର ମଜା କିଛି ଅଲଗା ଥାଏ। ବିଲରେ ଯୋଉ ଛୁଇଁ ହୁଏ ବିରି ଛୁଇଁ ସେଗୁଡ଼ା ଖାନ୍ତି ନା ଆପଣ।
ହଁ ହଁ ନିଶ୍ଚିନ୍ତ ଆପଣ ତ ଜାଣିଥିବେ ମୋର ଯେତେବେଳେ ଦେହ ଖରାପ ହେଇଥିଲା ମୁଁ ତାର ଟି ପାଞ୍ଚରୁ ଛଅ ଦିନ ଯେତେବେଳେ ସରିଲା ମୁଁ ତ। ଭୁବନେଶ୍ଵରରେ ଦଶରୁ ଏକାର ଦିନ ରହିକିି ମୁଁ ଗ୍ରାମକୁ ପଳେଇ ଆସିଲି ଆଉ ସେଇ ସମୟରେ ତ ମୁଗ ହୋଇଥିଲା। ତ ଯେତେବେଳେ ତୋଳ ହଉଥିଲା ମୁଁ ଯାଇ ବାରିଆଡେ ଆଣି ଖାଇ ଦଉଥିଲି ବହୁତ ସୁଆଦ ଲାଗୁଥିଲା ମତେ।
ଆଜ୍ଞା ମୁଗ ଛୁଇଁ ବହୁତ ବଢିଆ ଲାଗେ ସେଗୁଡା ସିଝେଇକି। ମୁଁ ଯେତେବେଳେ ଛୋଟ ଛୁଆ ଥିଲି ଆମେ ଦିଦି ମୁଁ ମୋ ଭାଇ। ମାନେ ମୋ ଦାଦାଙ୍କ ପୁଅ ଯିଏ ଆମେ ସବୁ ଛୋଟ ଛୋଟ ଥାଉ ଆମେ ଦିଦି ପାଖରେ ରାତିରେ ଶୋଉ। ଆମେ କଁ କରୁ ସେଠାରେ ଦିଦି ହେରିକ ସହିତ ଆମେ ଯେତେବେ ପୋରୀକୁ ଗାଧେଇବାକୁ ଯାଉ। ସେଠାରୁ ଆମେ ଛୁଇ ନେଇକି ଆସୁ ଦିଦି ଆମର ସିଝେଇ ଦିଏ। ଆମେ ରାତିରେ ଯେତେବେଳେ ସମସ୍ତେ ଶୋଇ ପଡନ୍ତି ଆମେ ସେଇ ଉଠିକି ସେ ଛୁଇ ଫୁଇଁ ଖାଉ ଆମେ ବସିକି। ଦିଦି ମୁଁ ମୋ ଭାଇ ଏବେ ସେ ଦିନ ଆଉ ନାହିଁ କାରଣ ଦିଦିର ବି ବିବାହ ହେଇଗଲାଣି ଦିଦି ଏବେ ତା ଶାଶୁଘର ଅଛି। ଆଉ ଆମେ ଦି ଜଣ ଦି ଭାଇ ଆମେ କର୍ମ କ୍ଷେତ୍ରକୁ ଆସିଛୁ ହାରି। ତ ସେଥିପାଇଁ ସେଦିନ ଆଉ ମାନ୍ ମାନେ ଭାବିଲେ ସେଦିନ ବହୁତ ମନେ ପଡୁଛି ସେଦିନ ଏବେ ମୋର।
ହଁ ଖୁବ ଦୁଃଖ କଥା ଆପଣ ଯେତେବେଳେ ଖରା ଛୁଟି ହଉଛି ସେ ସମଳେ ଗ୍ରାମକୁ ପଳାନ୍ତୁ ସେ। ସେଇ ସମୟରେ ତ। ଛୁଇଁ ରହୁଛି ଆପଣ ସେହି ସମୟରେ ତୋଳି ଆଣି ସିଝେଇ ଖାଇବେ ତ ଆପଣଙ୍କୁ ଭଲ ଲାଗିବ ମଧ୍ୟ।
ଆଜ୍ଞା ମୁଁ ଖରା ଛୁଟିରେ ଗ୍ରାମକୁ ଯାଏ କିନ୍ତୁ ସେଦିନ ଯୋଉ ମୋ ଭଉଣୀ ଥାଏ ସେ ଯୋଉ। ମଜା ଥାଏ ସେ ମଜା କଁ ଆଉ ରହିବ ମୋ ବୋଉ ତ ଭଉଣୀ ତ ଶାଶୁ ଘରକୁ ଗଲାଣି ହେରି। ସିଏ ଯଦି କେବେ ଗ୍ରାମକୁ ଆସୁଛି ସ ପାଞ୍ଚ ଛଅ ଦିନ ପାଇଁ ହିଁ ଆସୁଛି। ତ ସେଥିପାଇଁ ମୋ ଭଉଣୀକୁ ନେଇକି ଟିକେ ମନ ଦୁଃଖ ହୁଏ ଆଉ।
ହଁ ହଁ ତା ବି ଠିକ କଥା ଯେହେତୁ ଆପଣ ତାଙ୍କ ନିଜର ଘନିଷ୍ଠ ଜଣେ ଥିଲେ। ତ ସିଏ ଯେତେବେଳେ ଯିବା ପରେ ଆପଣଙ୍କୁ ମଧ୍ୟ ଖାଲି ଖାଲି ଲାଗୁଥିବ ମନ ଦୁଃଖ ହେଇଥିବ। ଯେତେବେଳେ ଗ୍ରାମକୁ ଯାଉଥିବେ ସେ ତ ପାଖରେ ନଥିବେ ମଜାମସ୍ତି କରି ପାରୁନଥିବେ।
ନା ଗ୍ରାମକୁ ଗଲାବେଳେ ତା କଥା ବହୁତ ମନେ ପଡେ ମତେ। କାରଣ ତା ମୁଁ ଆମେ ସବୁବେଳେ ମୋ ଦିଦି ବହୁତ ଗପ ଜାଣିନି ଗୋଟିଏ ଗପ। ଜାଣିଛି। ଆମେ ଯେବେ ଜଗନ ର ମୋର ଯାଉ ଗ୍ରାମକୁ ସିଏ ଆମକୁ ସେଇ ଗୋଟିଏ ଗପ ସବୁଦିନ ରାତି ରେ ଶୁଣେଇବା ଆମେ ଶୋଇବୁ। ନହେଲେ ଆମକୁ ନିଦ ହୁଏ ନାହିଁ ଦିଦି ମୁହର ଗପ ନ ଶୁଣିଲେ।
ହଁ ହଁ ମୋତେ ଶୁଣି ମଧ୍ୟ ଭାରି ଦୁଃଖ ଅନୁଭବ ହଉଛି ମୁଁ ଆପଣଙ୍କ ଦୁଃଖ ମଧ୍ୟ ବୁଝିପାରୁଛି କିନ୍ତୁ। କଣ କରି ପାରିବା। ଏଇଟା ତ ହବାର ଥିଲା ଦିନେ ନା ନାଇଁ ଆଉ ସେଥିରେ ମନଦୁଃଖ କରି ଲାଭ କଣ କିନ୍ତୁ। ବେଳେ ବେଳେ ମନେ ପଡିଲେ ଭାରି କଷ୍ଟ ଲାଗୁଥିବ ତ ଆପଣଙ୍କୁ।
ଆଜ୍ଞା ଛୋଟ ବେଳର କଥା ସମୟ ତ କାହାକୁ ଅପେକ୍ଷା କରିନାହିଁ। ସମୟ ସହିତ ଆମେ ବି ବଡ ହେଇଗଲୁ ଦିଦି ମଧ୍ୟ ବଡ ହେଇଗଲା। ଦିଦିର ବିବାହ ହେବା ସମୟ ଆସିଗଲା ତ ସେଥିପାଇଁ ଘର ଲୋକ ତାକୁ ବିବାହ କରିଦେଲେ। ତ ଆମେ ଆଉ ଏଥିରେ କରିବୁ କିଛି ପାରିବୁ ନାହିଁ। ସେ ସମୟକୁ ଖାଲି ସ୍ମୃତି ଭଳିଆ ମନେ ରଖିପାରିବୁ କିନ୍ତୁ ତାକୁ ଫେରେଇ ଆଣିପାରିବୁ ନାହିଁ।
ହଁ ହଁ ସେ କଥା ଆପଣ ଛାଡ଼ନ୍ତୁ ସେ କଥା ଆପଣ ଯଦି କହିବେ ପୁଣି ଆପଣଙ୍କୁ କଷ୍ଟ ଅନୁଭବ ହବ ଏବଂ ମତେ ବି ଶୁଣିବାରେ ଦୁଃଖ ଲାଗିବ। ତ ଆପଣ ସେ ପ୍ରତିୟ ଆଉ ଭାବନ୍ତୁନି ସେ କଥାକୁ ସେ ତ ଯାହା ହବାର ଥିଲା ହେଲା ନା କଣ?
ଆଜ୍ଞା ଆଉ ଆପଣ ଯୋଉ କହୁଛନ୍ତି ଯେ ଆପଣଙ୍କର ଯୁ କହୁଛନ୍ତି ଅଲଗା ତାହାଲେ ଆପଣ ଗ୍ରାମରୁ କେବେ ଆସିବେ ପ୍ରଥମେ କହିଲେ କାରଣ ଆମେ ଯୁ ବୁଲାବୁଲି କରିବାକୁ ଯିବା ବୋଲି ଭାବିଚେ ଆପଣ ଗ୍ରାମରୁ ନ ଆସିଲା ପର୍ଯ୍ୟନ୍ତ ସେ କାମ ଗୁଡା କରିହେବ ନାହିଁ।
ହଁ ହଁ ନିଶ୍ଚିନ୍ତ ମୁଁ ସବୁ କାମ ସାରିକି ଏକାଥରକେ ଯିବି ଆ ଜାଣିଛନ୍ତି ମୋର କଲେଜ ସମସ୍ୟା ରହୁଚି ଟିକେ ତ ମତେ ସେଇଠାରେ ଯିବାକୁ ବାସ୍ ବେଶୀ ଟିକେ ଖରାପ ଲାଗୁଚି ଯେହେତୁ ମୋ ମୁଣ୍ଡ ହୋଇଥିଲା ଆଉ ଲୋକମାନେ ଅନେକ ଅନେକ ପ୍ରକାର କଥା ସବୁ କହିଥିଲା ବର୍ତ୍ତମାନ ଯେହେତୁ କଲେଜ ହୁଏ ମୁଁ ପକାଇଲିିନି ତ ଖରାପ ଲାଗୁଚି ଟିକେ ଶୁଣିବାକୁ ତ ସେଥିପାଇଁ କଣ କରିପାରିବି?
ଆପଣ ଲୋକମାନଙ୍କ କଥା ଶୁଣନ୍ତୁ ନାହିଁ ଆପଣଙ୍କୁ ଯୋଉଟା ଠିକ୍ ଲାଗୁଚି ଆପଣ ସେ କାମ କରନ୍ତୁ। ଲୋକମାନେ ତ ଅଛନ୍ତି କହିବା ପାଇଁ ତ ଲୋକମାନଙ୍କ କଥା ଶୁଣନ୍ତୁ ନାହିଁ ଆପଣଙ୍କର ଆର୍ଥିକ ଅଭାବ ଚାଲିଚି। ସେଥିପାଇଁ ଆପଣ ପଢିଲେ ନାହିଁ ତାବୋଲି ନୁହଁ ଯେ ଲୋକମାନେ ଯାହା କହିବେ ସେଇଆ କରିବେ ବୋଲି ଆପଣ ହଁ ପାନେ ଅଛି। ତ ଆପଣଙ୍କୁ ଯୋଉଟା ସୁବିଧା ଲାଗୁଚି ଆଉ ଯୋଉଟା ଠିକ୍ ଲାଗୁଚି ଆପଣ ସେଇ କାମ ହିଁ କରନ୍ତୁ।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ଭା ଭାବିଥିଲି ଜୁନ୍ ତିରିଶି ମଧ୍ୟରେ ଥିଲା ଏକ ସରକାରୀ ଛେପ କେନ୍ଦ୍ର ଦୁଇ ବର୍ଷ ପକେଇବା ପାଇଁ। ତ ମୁଁ ସେଇଥିରେ ପକେଇଦେଇଛି ଯଦି ସେଇଟା ବି ଆସିଲାନିତ ଆହୁରି ଖରାପ ଲାଗିବ। ଯଦି ସରକାରୀ ବି ନ ଆସିଲା କଣ କରିପାରିବି?
ଆଜ୍ଞା ଆପଣ ପ୍ରୟାସ ତ କରୁଛନ୍ତି ନା ଆପଣ ତ ଘରେ ବସି ନାହାଁନ୍ତି ସେଇଟା ଶୁଣିକି ମତେ ବହୁତ ଖୁସି ଲାଗିଲା ଯାହା ହଉ ଆପଣ ଏତେ ଅସୁବିଧାରେ ଥାଇକି ମଧ୍ୟ ବାରମ୍ବାର ପ୍ରୟାସ କରି ଚାଲିଛନ୍ତି। ସେଥିରେ କିଛି ଅସୁବିଧା ନାହିଁ ଆପଣ ଲୋକମାନଙ୍କ କଥା ଶୁଣନ୍ତୁ ନାହିଁ ଆପଣଙ୍କ ନିଜ ପ୍ରୟାସ ଉପରେ ଧ୍ୟାନ ଦିଅନ୍ତୁ। ଆପଣ ଯେତେ ଯେତେ ଥର ପ୍ରୟାସ କରିବେ ସେତେ ଥର ସେ ଯାଇକି ଟାଇମ ଲାଗିବ ସ ସଫଳ ହେବା ପାଇଁ କିନ୍ତୁ ଆପଣ ପ୍ରୟାସ ଜାରି ରଖନ୍ତୁ।
ଠିକ୍ ଅଛି ଠିକ୍ ଅଛି ମୁଁ ଏଥିପ୍ରତି ନିଶ୍ଚିନ୍ତ ଧ୍ୟାନ ଦେବି ଆପଣ ମଧ୍ୟ ମତେ ଲାଗୁଚି ଆପଣ ମନ ଦୁଃଖ ମଧ୍ୟ ହୋଇଗଲାଣି ତ ଆପଣ ରଖନ୍ତୁ କିଛି ସମୟ ପରେ ମୋତେ କରିବେ।
ଆଜ୍ଞା ମୁଁ ଭାବୁଚି ଆଉ କିଛି ସମୟ ପରେ ଆପଣଙ୍କୁ ପୁନର୍ବାର ଫୋନ କରିବି କାରଣ ଧୀରେ ଧୀରେ ଆମ କଥା ଭାବିକି ମୁଁ ଟିକେ ମନ ଦୁଃଖ ହେଇଗଲା। ଅ ଆପଣ ଖରାପ ଭାବିବେ ନାହିଁ ଏସବୁ କଥାକୁ ନେଇ। ମୁଁ ର
ଠିକ୍ ଅଛି।